ହାଲୋ। କଣ୍ କରୁଚ?
ନାଇଁ ଯାଉଥିଲି ଖାଇ ପିଇକି ଶୋଇବାକୁ ମୁଁ କହିଲି ଟିକେ କଲ୍ କରିଦବା। ଆଉ କଥା ହେଇଯିବା ଆଉ। ହଁ ଖାଇପିଇ ସାଇଲୁନୁ। ସବୁ କାମ ଶଇଲା? କଣ ଖାଇଚ ମୁଁ ଖାଇଲି ରୁଟି ଆଉ ସନ୍ତୁଳା।
ହୁଁ।
ଖାଇଲି ପୁଅ ପାଇଁ ଓଡସ୍ ପିଠା କଲି। ପିଆଜ ଫିଆଜ ପକେଇକି
ହଁ।
ଆଉ ଓଡଶ୍ ଗୋଳେକି ତାର ପିଠା କଲି। ଏଇ ବସି ତମେ ରୁଚି ସନ୍ତୁଳା ଆଉ କଣ? ମୁଁ ଖାଲି ରୁଟି ସନ୍ତୁଳା ଖାଇଲି।
ହଁ।
ଟିକେ ପକେଇ ଆଉ ମା ବାବା? ତା ବାବା ଖାଇବେ ଖିରି ରୁଟି।
ହଁ।
ଆଉ ମାଆ ର ବାପାର ଖାଇଲେ ବାପା ଖାଇଲେ ଡାଲି ପିଆଜି ରୁଟି।
ଉଁ ହୁଁ।
ଆଉ ମାଆ ଖାଇଲୁ ରୁଟି ସନ୍ତୁଳା।
କଣ।
ଆଉ
ପାକନ ଖାଇଲା ଭାତ ସନ୍ତୁଳା।
ହଁ ହଁ।
ଏମିତି ସବୁ ଆବୁରୁ ଜାବୁରୁ ଖାଇଲେ ଆଉ।
ଏ ତମ ଭଉଣୀ ଘରକୁ ଯାଇନ?
ନାଇଁ ଯାଇନୁ ଆଜି ଫୋନ୍ କରୁଥିଲା ଡାକୁଥିଲା ଯିବାକୁ। ଆଉ ଦେଖିବା ଯିବା ଗୋଟେ କୋଉଦିନ ବୁଲିକି ଆସିବା ଆଉ। ଏଠୁ ବସେଇକି ହଁ। ଏଠି ଆଇଲେଣି କାଲିଠୁ ଆଇଲାଣି ଆଉ। ଏଇଠି ବସିିଚି ଗୋଟେ ରାମଲୀଳା ଲେଖୁଛି ତ?
ହଁ।
କଣ ଲେଖା ହୋଉଚି? ଏଇ ରାମ ଲେଖଣ ବିଷୟରେ ଲେଖା ହୋଉଚି ଆଉ ବିଭୀଷଣ କଣ କୋଉଚି। ସାବଧାନ ସାବଧାନ ହଁ ରାମ କୋହୁଚି ମାରୁତି କାହିଁ ଗଲା ମୋର ସୀତା ସତୀ ହେଲା। ଏମିତି ମୋ ପୁଅ ଲେଖୁଛି ରାମାୟଣ ବିଷୟରେ ଟିକେ ଟିକେ। ଆଉ ତାର ଜ୍ଞାନ ଟିକେ ଟିକେ ଆଇଲାଣି। ତା କହୁଚି ହଁ ତା କହୁଚି ପୁଅ ତୁ ଇଏ ରୋଲ ଟା କର। ମଇରା ବଣ ରୋଲ୍ଟା ନହେଲେ କୁମ୍ଭ ବର୍ଣ ରୋଲ୍ଟା। ମୋ ପୁଅ ତ ଜମା ଶୁଣୁନେଇଁ ଆଉ।
ହଁ।
ମୋ ପୁଅକୁ ହନୁମାନ ଗେଟପଟା ଭଲ ଲାଗିବ।
ଏ ହନୁମାନ ବି ହୋଉନାହିଁ।
ହନୁମାନ ହେଲେ କିଛି ନାହିଁ ମୁଛଟା କାଟିଦେଲେ ସିଏବି ବଡ଼ ହନୁମାନ ଭଳିଆ ଦେଖାଯିବ ସାକ୍ଷାତ। ସେଇଥି ସେ ମୁଛ କାଟିବାକୁ ମନା କରୁଛି। ହେଲା ମୁଛ ବଡ଼େଇଚକି ହଁ।
ହୁ ଆଉ ତାକୁ ସରମ ମରୁଚି କାଟିିବାକୁ।
ହଁ ତାକୁ ପିଲା କହୁଚ ନାଁ ଦୁଷ୍ଟନୁଅ ମୋପୁଅ ସାନ୍ତଶିଷ୍ଟ ସରଳ ହୁଁ ଇସ୍ ପତ୍ମ ହ କିିନ୍ ଦାଟିି ଦୁଷ୍ଟ ନୁହଁ। ହେଲା ମୁହଁ ବହୁତ୍। ଆଉ ତାକୁ ପିଲା କହୁଛନ୍ତି ତୁ ହନୁମାନ ହଁ?
ହଁ।
ଆଉ ଇଏତ ମୂର୍ଖଟା ଇଏ ହନୁମାନ କୋଉଠୁ ହବ ଘୋଷା ଘଷି କଲେ ହବନା।
ତା ଗସା ଗସି ହୁଏନେହି ବୋଧେ?
ଘସା ଘସି ତାର ହୁଏନି ହେ ହେ ସେଇଥିପାଇଁ ଆଉ। ହଁ।
ଆ ଘୋଷୁ ଥୁଲେ କାହିଁ ମନା କରତା।
ମୁକଉଚି ପୁଅ ତୁବଡ଼ ରୋଲ୍ଟା ନେ ମୟରବଣ ରୋଲ୍ଡ ନେ
ହୁଁ।
ଆଉ ବାବା ରାମ ରୋଲ୍ ପୁଅର ରାବଣ ରୋଲ ସେଥିପାଇଁ ସେମଙ୍ଗୁନି। ତାର ଏଇ ସମସ୍ୟାଟା ମତେ ରାମ ରୋଲଟା ମିଳନ୍ତା ହେଲେ କଣ ହବ। ଗେଟଟପଟା ଦରକାରନା।
ରାମକୁ ଚେହେରା ନାହିଁ। ହାଲୋ। ହାଲୋ
ହଁ।
ନା ମୁକଇନି ରାମ ପାଇଁ ଚେହେରା ନାହିଁ।
କଁ କଇଁଲ?
କଁ ରାମ ପାଇଁ ଚେହେରା ନାହିଁ।
ନାଇଁ ରାମ ପାଇଁ ତାବାବାର ଚେହେରା ଅଛି।
ଆ ତାର ଚେହେରା ନାଇଁ।
ଆଚ୍ଛା ବାବା କୁଆଡ଼େ ଯାଇଚନ୍ତି?
ଆ ବାବା ଠାକୁର ଘରକୁ ଯାଇଚନ୍ତି ଭାଗବତରୁ କଣ ତାଙ୍କର ଦେଢ଼ସୁ ହଉଚିତ ରାମାୟଣ ର୍ଲେସଲ୍ ଆଉ ଯାଇଚନ୍ତି ସେଠିକି ରୋଲସେଲ୍ କରିବାକୁ
ହଁ କଁ ଶିକାହେଲାଣି?
କାହା ହଉଚି ଆଉ। ନାଁ ହଁ ସବୁ ପିଲାମାନେ ସବୁ କିଏ ରାବଣ ହେଇଚି କିଏ ରାମ ହେଇଚି କିଏ ଲକ୍ଷ୍ମଣ ହେଇଚି। କି ସୀତା ହେଇଚି କି ମଇରାଣ ଛୋଟ ବଡ଼ ସାବୁ ମିଶା ମିଶା ହେଇକି ଖଇଚନ୍ତି ଆଉ। ଛୋଟ ହେଇଛନ୍ତି ବଡ଼ବି ହେଇଛନ୍ତି ଆଉ ଆଁ କାଲି କଟକ ଯାଉଚ ହୁଁ। ଉଁ। କେତେବେଳେକୁ ଉୁଁ କାଲି ଯିବୁ ସେଇ ତ ଚାରିଟା ବେଳକୁୁ ଆଉ। ସକାଳ କାମ ଧନ୍ଦା ସାରି
ଆଉ କଣ ମେଡ଼ିସିନ୍ ପାଇଁ ଯିବ?
ଯିବୁ ମେଡ଼ିସିନ ଟିକେ ଆଣିବୁ ହୋମିଓପାଥି। ଏଲୋପାଥି ମେଡ଼ିସିନ୍ ଟିକେ ଆଣିବୁ ଆଣ୍ଠୁ ଫାଣ୍ଠୁ ଦରଜ ପାଇଁ କି। ଆଉ ଯିବୁ-ଉ-ଉ ଉଁ ଶାଢ଼ୀ ଦୋକାନ ଯିବୁ ଶାଢ଼ୀ ଟିକେ କିଣିବୁ ଶାଢ଼ୀ ଦୋକ୍ କଣ ଡିଡିଜି ଡିଜି ଟେକ୍ସଟାଇଲକୁ ଯିବୁ।
ହଁ ସେଠି କଣ କମ୍ ରେଟ୍?
ହଁ ହୋଲସେଲ ଦୋକାନ-ଅ-ଅ-ଅ ଯାହା ରେଟ୍ ଆଉ।
ହଁ।
ମିଳେ କମ ରେଟରେ ଟିକେ ମିଳେ, ଆଉ ତାଙ୍କର ଡିସକାଉଣ୍ଟ ଫିସ୍ କାଉଣ୍ଟ୍ କିଛି ନାହିଁ ପୁରା ଫିକ୍ସ ରେଟ୍ କିଛି କଟାକଟି ନାହିଁ। ଯାହା କହିବୁ ସେ ସେଇଆ ନେବେ ଗୋଦାମ ରେଟ୍।
ହଁ।
ଓ-ଓ-ଓ ଉଠିବୁ? ହଁ, ଭଲ ସେମତି ଆଉ। ଆଉ ତାପରେ ସେ ସେଠୁ ଆଇଲା ପରେ ଯିବୁ ଦିଟା ସାୟା ବ୍ଲାଉଜ୍ ଦିଟା କିଣିବୁ।
ହୁଁ।
ଆଉ-ଉ-ଉ-ଉ ସାୟା ବ୍ଲାଉଜ୍ କିଣି ସାରିଲାଠି ମୋ ପୁଅ ପାଇଁ ଗୋଟେ ଭଲ ଗୋଟେ ସ୍ପଟିଂ ଗଞ୍ଜି କିଣିବି। ଆଉ ଗୋଟେ ହାଫ୍ ପ୍ୟାଣ୍ଟ୍ କିଣିବି।
କାଆର ହୁଁ
ଆଉ ଏମିତି କଣ ସ୍ପୋର୍ଟସ ପ୍ୟାଣ୍ଟ୍ ତାଙ୍କର ସବୁ ଚେଞ୍ଜ୍ ହେଇଛି।
ହୁଁ।
ଟ୍ରାକ୍ ପ୍ୟାଣ୍ଟ୍ ସେରା କିିଣାହେବ। ଆଉ ଗୁପଚୁପ୍ ଫୁପଚୁପ୍ ଦିଟା ଖିଆ ହେବ। ହଁ କଣ ନିଷେଧ ହେଇନି। ଦେଖିବା କି ଆମେ ଏକୁଟିଆ ଯିବୁ। ଆଙ୍ଗି ମୋ ଭଉଣୀ ଯିବ ହେଲେ ଠିକ୍ ହେଇନି।
ଆସିବୁ ଆଉ, କଣ ଖାଇ ପିଇକି ଟିକେ ବୁଲାବୁଲି କରିକି ଆସିବୁ ଆଉ।
ବୁଲି ବାଲିକିରି ଆସିବ ଆଠଟା‌ ସାଢେ ଆଠଟାରେ ଆଉ।
ହଁ-ଅ-ଅ। ଆଇଲେ ରୁଟି ହବ ଆଉ କଣ ହବ ଆମେ ତ ଖାଇଥିବୁ ସେମାନେ ଖାଇବେ ଆଉ।
ହଁ।
ସେମାନେ ଖାଇ ପିଇ ଯାହା କରିବେ ଆଉ।
ଆଉ ତମ ପୁଅର କଲେଜ ଖୋଲିଲାଣି?
କଲେଜ ଖୋଲିଲେଣି କି ନାହିଁ ସେ ତ କଣ କାଇଁ କହୁନି ଖାଲି କଣ ଦିନ ଗଡ଼େଇଛି ସପ୍ତାହ ଗଡ଼େଇଛି। ମୋ ପୁଅ ତ ଲେଖକ ହେଇଗଲାଣି।
ହଁ।
ରାାଇଟର୍ ରାହୁଲଚ୍ କୁମାର ଚୌଧୁରୀ। ରାମାୟଣ ରାାଇଟର୍ ରାହୁଲ କୁମାର ଚୌଧୁରୀ।
ରାମାୟଣ ଲେଖୁଚନ୍ତି ଆଉ।
ରାମାୟଣ ଲେଖ ଲେଖି ମୋ ପୁଅ ବାର୍ମୀିକୀ ଯଦି ହେଇଯିବ ଗଲା। ହେଲ୍
ହୁଁ। ହଉ।
ସେ ହାଲୋ। ମୁଁ କଣ ନ ଉଠୁନ୍ ତ ହେଇଗଲା।